ସ୍ୱପ୍ନା ଦେବୀ କହୁଚ।
ଆଜ୍ଞା।
ହୁଁ ଆଉ କେମିତି ଚାଲିଛି ତମ ସବୁ।
ସବୁ ଭଲ ଚାଲିଚି। ଆପଣ ଅ
ବାଆରେ ରହୁଛନ୍ତି ବା ଆପଣ?
ଆଜ୍ଞା।
ହଁ ନାଇ ନାଇ ଖାଇନୁ ଆମର କେହି ଖାଇନାହାନ୍ତି ବର୍ତ୍ତମାନେ ଟିକେ ଛେନା କ୍ଷୀରା ଖାଇଲେ ଆଉ ଖାଇନାହାନ୍ତି ଖାଇବେ ଆଉ
ଓ ହୋ। ଖାଇବା କଓଁ ବନାହେଇଛି?
ଡାଲମା ଭଜା ରୁଟି ଆଉ ଭାତ। ଯିଏ ଯାହା ଖାଇବେ ଆଉ
ସେ ବସିକି ସାମ୍ନାରେ ଶୁଣୁଚି
ହଁ ହଁ।
ସବୁବେଳେ ସେୟା ହିଁ କରେ ହସୁଥିବ।
ନାଇଁ ନାଇଁ ସେ ପଢୁଛି।
ଓହୋ।
ଆଉ ପଢ଼ାପଢ଼ି ସାରିଲାଣି।
ପଢ଼ାପଢ଼ି ସବି ପଢ଼ାପଢ଼ି ଷ୍ଟାର୍ଟ ବି ହେଇନି ଲେଖା ଲେଖି ଚାଲିଛି ଲେ ଖାଲି କି ସରିଯାଇ
ଉହଁ। ହୁଁ। ଆଉ ତମର ଆଜି କଣ ରୋଷେଇ?
ଆମର ଅ ଆଜି ଇ ପୋଟଳ ଭଜା ହେଇଥିଲା।
ଓହୋ।
ମୋ ମୋ ବାପ ବାପା ଏଠି ହସ୍ ରୁଟି। ହୁଁ ହୁଁ ଆଉ ଅଙ୍କଲ କଣ କରୁଛନ୍ତି। ରୁଟି।
ହଁ ଅ। ବାବା ଗଲେ ନା ତମେ କଲ
ଅଟା ମଜ କଡିଲି ବାବା ରୁଟି କଲେ ଭଜା ଦିନରେ ହେଇଥିଲା।
ତମ ବାବାଙ୍କ ହାତରେ ସବୁଠୁ ଟେଷ୍ଟ ରୋଷେଇ କଣ?
ଅ ସେଇଟା ତ ଭାବିବାକୁ ପଡିବ ଆଇଁଷ ହିଁ। ଚିକେନ ହେଲା ହଁ।
ଗୋଟେ ଭୋଜି କରିବା ବାବା ରୋଷେଇ କରିବେ।
ହଉ।
ନଇ ପୁଅ ପିଲାଙ୍କ ହାତର ରୋଷେଇ ଟା ଟେଷ୍ଟ ଲାଗେ ଲଡିଜ୍ ଗପି
ହଁ।
ଝିଅ ପିଲାଙ୍କର କଣ କି ଟିକେ ରୋଷେଇ କରିବେ ସବୁବେଳେ କରୁଛନ୍ତି ତ। ଅଲଗା ଲାଗେ। ପୁଅ ପିଲାଙ୍କ ହାତ ରୋଷେଇ ଖାଇବାକୁ ଭଲ ଲାଗେ। ଅଙ୍କଲ୍ ବି କରନ୍ତି ମୁଁ ବି ମାନେ ଖାଇବାକୁ ଭଲ ଲାଗେ। ସେ ଏବେ କରୁନାହାନ୍ତି ଆଉ। ଦେହ ଖରାପ ଠୁ ଆଉ।
ଯେ ବହୁତ କମ୍ ରୋଷେଇ କରନ୍ତି ତାଙ୍କର ଖାଇବା ଭଲ ଭଲ ବନା।
ନାଇଁ ନାଇଁ ବୁ ମାନେ ପୁଅ ପିଲାଙ୍କର ରୋଷେଇଟା ହିଁ ଭଲ ହୁଏ। ସି ପୁରା ଯଉ ଗୋଟେ ଦିନ ରୋଷେଇ କରିବେ ଭଲ କରନ୍ତି।
ହଁ।
ଦଉଛି।
ଆଉ ଅ କହିଲେ କଣ କରୁଛନ୍ତି?
ଆଁ।
ଅଙ୍କଲ କଣ କରୁ ଛନ୍ତି।
ଅଁକଲ୍ ପାଣି ମଙ୍ଗିଲେ।
ଓହୋ ଆଉ ଭାଇ।
ଭାଇ କଣ ବସିକି ଗେମ୍ ଖେଳୁଛନ୍ତି।
ଓ ହୋ ଆ ଓ ଆପଣ ସକାଳେ କେତେଟାରେ ଉଠୁଛନ୍ତି?
ତା ମାନେ ଛଅ ଜଣ।
ଛଅଟାରେ ଉଠିକି କଣ କରୁଛନ୍ତି?
ଆଗ ଚାହା କରିବି ବା ବାସନ୍ ପଡିଛି ମାଜିବି ତାପରେ ହୁଁ। କାମ ଆସ୍ତେ ଆସ୍ତେ ଲୁଗାପଟା ସଫା ସଫି ସବୁ ଚଲିଲା କାମ ଆଉ। ଏମିତି ହେଇକି ତାପରେ ଟିଫିନ କରିବି। ଇ ତାପରେ ମାନେ ଟିଫିନ ସରିଲା ପରେ ଇଏ ହବ ଆଉ।
ଇଏ ହବ ମାନେ ମୁଁ
ରୋଷେଇ ମାନେ ଯୋଉ ରୋଷେଇ ହବ ମୋ ଷ୍ଟାର୍ଟ ଆଉ ତାପରେ ଯିବି ମୋର ଦୋ କାନ ଜିବୀ। ଦୋକାନରୁୁ ଆସିକି ଅଧା ରୋଷେଇ କରିବି ଆଉ।
ଆଜ୍ଞା ଆଉ ଆଉ କଣ କହିବି। ଜାଣିପାରୁନାହିଁ।
ହଁ ଜାଣିପାରୁନୁ ତମ ବାବା ଅଛନ୍ତି ବୋଲି କହିପାରୁନୁ ନା କଣ?
ନାଁ ନାଁ ତ ହସ ଲାଗୁଛି ଖଲି ତ ହସଛନ୍ତି।
ହଁ ହସନ୍ତୁ ଟିକେ ଆଉ ଫାଷ୍ଟ ଥରେ ଦିଥର ହସିବେ ତାପରେ ରହିଯିବେ ଆଉ।
ଆଉ କଣ?
କରଦିଅନି
ସିଏ ମନା କରୁଛନ୍ତି କହୁଛନ୍ତି ମୋ ସେ ସବୁରେ ବ ନାହିଁ ମାନେ ମୋ ପାଖରେ ସମୟ ନାହିଁ।
କହୁଛନ୍ତି। ହ ହୋ।
ଆଉ ଦିପହରେ କଣ ରୋଷେଇ ହେଇଥିଲା?
ଦି ପହରେ ଆମର ହେଇଥିଲା ସାଧା ଡାଲି ଭେଣ୍ଡି ଆଳୁ ଭଜା ଆଉ ଶାଗ ଭଜା ଆଉ ଯୋଉ ଆମ୍ବ ଆଉ।
ଓହୋ ମତେ କୁହନ୍ତୁ ଆଜି ପର୍ଯ୍ୟନ୍ତ ଆପଣ କୁଆଡେ କୁଆଡେ ବୁଲିବାକୁ ଯାଇଛନ୍ତି?
ମୁଁ ବୁଲିବାକୁ ତ ଦିଲ୍ଲୀ ଆଉ
ମାନେ ଏମିତି ଜାଗ ନା ଶୁଣନ୍ତୁ ଶୁଣନ୍ତୁ ଜାଗା ନା କୁହନ୍ତୁନି। ମାନେ ଏମିତି କୁହନ୍ତୁ ଯେମିତି କି ଗୋଟେ ଜାଗାରେ ଯେମିତି ମୁଁ ଆପଣ ଜାଣିଛନ୍ତି ମୁଁ ଯୋଉଠିକାରେ ରୁହେ ସେଠି ଗୋଟେ ଖାଦ୍ୟ ଫେମସ ଲିଟି ଚୋଖା।
ଆମର ପୁରୀ ଜଗନ୍ନାଥ ମନ୍ଦିର ସ୍ଥାନ
ଜାଗାର ନାଁ କୁହନ୍ତୁନି ଖାଲି ଏମିତି ଜିନିଷ ଗୁଡା କୁହନ୍ତୁ ତ ମୁଁ ମୁଝିଯିବି।
ମାନେ ଜିନିଷ ର ନା କହିବି?
ହଁ କାହିଁନା ଜାଗାର ନାଁ ଟା କହିହବନି।
ଓହୋ।
ଜିନିଷ ର ଯେମିତି କିି ଆ କେମିତି କହିବି? ହଁ। ଆ ଛାଡନ୍ତୁ ଛାଡନ୍ତୁ ତ ଆପଣ କୁଆଡେ କୁଆଡେ ବୁଲଛନ୍ତି ଛାଡିଦିଅନ୍ତୁ।
ଓ ଓଡିଶାରେ ବେଶୀ ଜାଗା ରେ ସବୁ ସବୁଆଡେ ବୁଲିବାକୁ ଭଲ ଲାଗେ ଆଉ।
ହଉ ଖାଇବା କଣ ବସ ପସନ୍ଦ ଆପଣଙ୍କୁ ସବୁଠାରୁ?
ମିଠା ମିଠା
ଆଉ ନିଜେ ବନେଇକି କୋଉ ଜିନିଷ ଟା ଖାଇବାକୁ ବହୁତ ଅଧିକ ପସନ୍ଦ?
ବନେଇକି ଖାଇଲେ ଭଲ ଲାଗିବ, କିଏ ବନେଇଦେଲେ? ସବୁବେଳେ ତ ନିଜେ ବନଉଛି।
ହଁ ଏଇଟା ବି ଠିକ।
ସବୁବେଳେ ତ ବର୍ଷକ ବାର ମାସ ବନେଇଲି ଆଉ କିଏ ଗୋଟେ ବନେଇକି ଦେଲେ ଭଲ ଲାଗନ୍ତା।
ହ ପିଠା ଭିତରୁ କୋଉ ପିଠା ଆପଣଙ୍କୁ ଅଧିକ ପସନ୍ଦ?
ମତେ ଆମର ଓଡିଆରେ କାକେରା ପିଠା। ମାନେ ନଡ଼ିଆ ପୁର ଦିଆ ହେଇ ସୁଜି ଇଏ ଯନ୍ତା ହେଇକି ଛଣା ହେଇ
ହଁ।
ଆଉ ସବୁ ପିଠା ଖାଏ। କିନ୍ତୁ କାକରା ଟା ବି ଭଲ ଲାଗେ, ଆରିଶ ଟା ବି ଭଲ ଲାଗେ।
ଓହୋ।
ଓଡିଆ ର ପ୍ରିୟ ଖାଦ୍ୟ ଆରିଶା କାକରା ଭଲ ଲାଗେ।
ଓହୋ। ଆଉ କଣ କହିବି ଏବେ କଣ ନେକ୍ସଟ ମାନେ ଆଗାମୀ କଣ ପର୍ବପର୍ବାଣୀ ଆସୁଛି?
ଆଗାମୀ ଆଉ କେମିତି ଘୋଷଯାତ୍ରା ଅଛି ଆମର ଜଗନ୍ନାଥଙ୍କର ରଥ
ହଁ।
ଆସନ୍ତା ଜୁଲାଇ ଷୋହଳ ତାରିଖ।
ଓହୋ ତାପରେ ରାକ୍ଷୀ ଅଛି।
ହୁଁ। ତାପରେ ରାକ୍ଷୀ, ରାକ୍ଷୀ ପରେ, ଗଣେଶ ପୂଜା।
ହଁ ହଁ।
ସାରିଲଣି?
ହଁ ଜଷ୍ଟ ଖାଇ
ନା ଆମର କରିନାହୁଁ। ମିଠା ଖାଇଲେ ତାପରେ ନା, ସାଧା ମାନେ ଖାଇଲେ। ରାଗରେ
ଆଉ ଜେଜେ ବାପା ପଳେଇଲେ
ପେଇ ଆସିଥିଲି ପଳେଇଲେ, ଆଉ ଆଜି ପଳେଇଲେ କାଲି ରହିଲେ, ପିତୃ ଦିବସ ପାଳନ ହେଲା, ତାଙ୍କ ପାଇଁ। ମୁଁ ତାଙ୍କ ପାଇଁ ସାର୍ଟ ଆଣିଥିଲି।
ଆଜ୍ଞା।
ଆଉ କି ପିତୃ ଦିବସ ପାଳନ କଲେ କାଲି ପଳେଇଲେ ଆଉ। ଆଜି ଆଉ। ମାହା ଆସି ନଥିଲେ ତ ନହେଲେ ସିଏ ରହି ନାଇଁ ତ
ମତେ ପା ପା କହୁଛି ମାନେ ଆପଣଙ୍କ ଝିଅ ଯିଏ। ସିଏ ମତେ କହିଲେ କି ସିଏ ବାହାରକୁ ଯାଇଥିଲେ ମାଙ୍କ ସହିତ।
ଆଜି ତ
ମାଙ୍କ ସହିତ।
ନା ନା ନା।
ସ୍କୁଲରେ କହିଥିଲେ ବୋଧେ।
ବୁଲୁ ଭାଇ କହିଥିଲା ଆଉ।
ହଁ। ଆଁ ଓଉ ମୁଁ କଣ କହିବି ଆପଣ କେତେବେଳେ ଖାଇବେ?
ମୁଁ ଆଉ ଖାଇବିନି ମୋର ହେଇଗଲା। ସେନାକି ଖାଇଦେଲି ଟିକେ ଆଉ ଖାଇବିନି। ଖାଲି ମେଡିସିନ ଖାଇବି ମୋର ଆଣ୍ଠୁ ଗଣ୍ଠି କଣ ହଉଛି ତ ମେଡିସିନ ଖାଇବି ଆଉ।
ଓହୋ ଆପଣ କିଛି କରୁଛନ୍ତି କି?
ହଁ ଏଇ ଟିକେ ଶାଗ ବନଉଛି।
ଓ ଆଚ୍ଛା ସେଥିପାଇଁ ତାର ସବ ମୁଁ ତ ମୋ କାନରେ ଗୁଞ୍ଜୁଛି।
ହୁଁ।
ଆଉ ଆପଣଙ୍କ ଝିଅ କଣ କରୁଛନ୍ତି ସେ ଲେଖୁଛନ୍ତି?
ଥା ହଉଚି।
ଓହୋ। ଏ ତାହେଲେ ନିଜ କାର୍ଯ୍ୟ କରୁଛନ୍।
ହୁଁ ଉଁ। କଥା ହଉଛନ୍ତି?
ଆଉ କେମିତି ମୁଁ ରାତିରେ ନଅଟାରେ ଶୋଇପଡେ କିନ୍ତୁ ଆଜି ଜଗିଛି। ଆଉ ସକାଳେ ଉଠୁଚି ଆଠଟା ସାଢେ ଆଠଟାରେ ମାନେ ମୁଁ ଉଠୁଛି ସାତଟାରେ ଉଠେ ମୁଁ ତାପରେ ପୁଣି ଉଠିକି ଯାଇକି ଶୋଇ ପଡୁଛି। ତାପରେ ବାବା ଯେତେବେଳେ ମୋର ଯାଉଚନ୍ତି ସେ ମତେ କହୁଛନ୍ତି ଆସିକି କବାଟ ବନ୍ଦ କର ସେତେବେଳେ ମୋ ନିଦଟା ଭାଙ୍ଗୁଚି।
ହଉ ହଉ।
ଆଚ୍ଛା।
ଅ ହଁ।
ସମୟ ମୁଁ ଶୋଇପଡୁଛି ଆଉ ଏବେ ମୋର ଯିବା ଗୋଟେ ସମୟ ଆସିଗଲା ଶୋଇବାର ତ ମୁଁ ଯାଉଛି।
ହଉ।